ହଁ କଣ? କରୁଛନ୍ତି।
କିଛିି ନାଇ ଏମତି ବସିଥିଲା ଆପଣ?
ହଁ ମୁଁ ବି ବସିଛି ଆଉ କଣ ଆପଣଙ୍କ ଦେହ ଭଲ ଅଛି।
ହ୍ୟାଲୋ।
ହଁ ମୋତେ ଥଣ୍ଡା ଟିକେ ହେଇ ଯାଇଥିଲା ଏମିତି ଆଉ ଆପଣଙ୍କ ଦେହ ଠିକ ଅଛି?
ହଁ ଏମିତି ଆଉ।
ହ୍ୟାଲୋ।
ହ୍ୟାଲୋ। ସେମିତି ଆଉ ମତେ ବି ଦେହ ହଁ ଏବେ ଶୁଭିଲା କି କିଛି ଶୁଭଉନଥିଲା। ହୁଁ।
ହଁ ହୋ।
ଆଉ କୁହନ୍ତୁ। କଣ ଖାଇଲେଣି ନା ନାଇଁ।
ଯାଇଥିଲି। ହଁ ହଁ ଖାଇବା ପିଇବା ସରିଲାଣି। ଆପଣଙ୍କର?
ହଁ ମୋର ବି ଖାଇବା ସରିଲାଣି ଆଉ। କୁଆଡେ ଯାଇ
କଣ ଖାଇଲେ ଆଜି? ମୁଁ ଏ ଯାଇଥିଲି ମୁଁ ଗୋଟେ ସାରେଟେ ଥିଲେ କମ୍ପ୍ୟୁଟର ପଢଉଥିଲେ। ଯେତେବେଳେ ମୁଁ କରୁଥିଲି ଆମର ଗ୍ରାଜୁଏସନ କରୁଥିଲି ସେତବେଳୁ ତ ତାଙ୍କର ଏଇ କୋରୋନା କାଳରେ ତାଙ୍କର ଯେ ହେଇଯାଇଥିଲା ଏଇ କୋରୋନା ଯୋଗୁଁ ମୁଁ ଯାଇଥିଲି ତାଙ୍କୁ ମାନେ ତାଙ୍କର ଗୋଟେ ସ୍ତ୍ରୀ ଅଛନ୍ତି ଗୋଟେ ଓ ଗୋଟେ ପୁଅ ସ୍ତ୍ରୀ ଯେହେତୁ କିଛି କରୁନଥିଲେ। ମାନେ ଚାକିରି କା ଆ ଗୋଟେ ମାନେ ବି କି ମାନେ ବେସରକାରୀ ଇଏ ଥିଲେ ବିଦ୍ୟାଳୟରେ ଥିଲେ ତାପ ତାଙ୍କୁ ଦେଖୁଛି ସେ ବହୁତ ହଇରାଣ ହଉଛନ୍ତି।
ହଁ। ଖ ଏଇ ହଁ। ଏଇ କରୋନା ସମୟରେ ତ ବହୁତ ଧନ ଜୀବନ ସବୁ ନଷ୍ଟ ହେଇଯାଇଛି।
ଆଜ୍ଞା ମ ମୁଁ ବେଳେବେଳେ ପୁଣି ଭା ଏ ସେ ମାନେ ଗୋଟେ ମାନେ ରୋଗଟା ଆସିଲା ଯେ ଲୋକମାନଙ୍କ ସୁଖ ସମୃଦ୍ଧି ସବୁ ଛଡେଇ ନେଲା।
ହଁ ମହାମାରୀ ଆ ଆଉ ମହାମାରୀ କଣ ମୁଁ କେବେ ବି ମୋ ଜୀବନ ମୁଁ ଜାଣିନଥିଲି ସେଇଟା ପ୍ରଥମ ମୁଁ ଜାଣିଛି। ହଁ ମହମାରୀ ହୁଇ ସମସ୍ତେ ହଇରାଣ ହେବା ସହିତ ମୁଁ ବି ହଇରାଣ ହେଇଛି। ଓହୋ ସେତ୍ ଯେତେବେଳକୁ ବାହାରେ ଚାକିରୀ କରୁଥିଲି ଗୋଟେ ଏନଜିଓ ସଂସ୍ଥାରେ ଯେତେବେଳୁ ଚାକିରୀ କରୁ ଥିଲି ସବୁ ଉଁ ଉମ୍ ଏ ଯେଉଁ କରୋନା ସମୟରେ ଗାଡ଼ି ଚଳାଚଳ ସବୁ ବନ୍ଦ ହେଇଗଲା। ସବୁ ତ ଘରୁ କୁ ବି ଯିବା ଆସିବାରେ ବହୁ ତ ଅସୁବିଧା ହେଲା। ତ କିଏ କାହାକୁ ବି କିଏ କାହା ଘରୁକୁ ଗଲେନି କି ଆସିଲେନି। ସମସ୍ତ ବହୁତ୍ ଅସୁବିଧା।
ମାନେ ଲୋକମାନେ ମଲେ ଯେନ୍ତି ପୋକ, ମାଛି ମରୁଚନ୍ତି। ସେଇଟା ଆମେ ତାପରେ ଏମତି ବଞ୍ଚି ରହିବୁ ବୋଲି ଆମ ଜୀବନ ରହିବ ବୋଲି। ସେତେବେଳେ ମୋର ଥାଏ ସିଯେେତୁ ମୁଁାରେ କରୁଥିଲି ହ ତ ବାହାରକୁ ଯିବା ଏତେ ଦୂର ବାଟ ସେଇଟା ତ ବହୁତ କଠିନ ମାନେ କାଠିକର ପାଠ ହେଇଯାଇଥିଲା। ମାନେ ମନେ ଏ ସିଚୁ ସିଚୁଏସନ୍ ରେ ବାହାରକୁ ଯିବାକୁ ବି ଡର ଲାଗୁଥିଲା। କାରଣ ଏଇଟା ଗୋଟେ ଯେହେତୁ ଭାଇରସ ଜନିତ ରୋଗ ଆମକୁ କାଳେ ହେଇଯିବ କଣ ହବ ଆ ଯେତେବେଳେ ସେକେଣ୍ଡ ତ ସେଇ ଯୋଗୁ ବୋଧେ ବି ତାଙ୍କର ଦେହ ମାନେ ଦେହ ଉପରେ ବହୁତ ପ୍ରଭାବ ପକେଇଲା ସେ ଜିନିଷଟି ମୁଁ ଭାବେ।
ହଁ।
ଆଉ ମୁଁ ବହୁତ ଜଣ ମାନେ ବହୁତ ଜଣ ନିଜର କାମ ବି ହରଇଛନ୍ତି ଆପଣ ଦେଖୁଥିବେ ଏତେ ଚାରି ଚାରି ଲୋକମାନୋନେ ମାନେ ଯେତିକି ସବୁ ମାନେ ଶ୍ରମିକ ଥିଲେ ଦାଦନ ଖଟି ଯାଇଥିଲେ ମାନେ ଯେତେବେଳେ ଚାରିଆଡେ ସବୁ ବନ୍ଦ ହେଇଗଲା ମାନେ ବସ୍ ଫସ୍ ଟ୍ରେନ ଫ୍ରେନ ବନ୍ଦ ହେଇଗଲା ସେମାନେ ଚାଲି ଚାଲି ବି ଦୂର ବାଟ ନିଜ ଘରକୁ ଯାଉଥିଲେ ସେ ସମୟରେ
ନିହାତି ନିହାତି ବହୁତ ବହୁତ ବହୁତ କି ବହୁତ
ହଁ କିଏ ତା ପରିବାର କୋବି ମଧ୍ୟ ବହୁତ କରିଥିଲି। ନିଜ ପରିବାରକୁ ବି ଭେଟି ପାରିଲେନି। ହ୍ୟାଲୋ। ମୋ କଥା ଶୁଭୁଛି?
ହଁ ଠିକ୍ କହିଲେ ପରିବାର ହଁ ହଁ ଶୁଭୁଛି। ଆପଣଙ୍କୁ ମୋ କଥା ଶୁଭୁଛି?
ହଁ ଏବେ ଶୁଭିଲା। ଏହ ହଁ ଶୁ-ଶୁଭୁଛି। ହୁଁ। ବହୁତ ଲୋକ ଆମ- ଅ- ଅନ୍ ହଁ। ଆମ ଅଣ୍ଡଳର ମଧ୍ୟ ବହୁତ ଲୋକ ପ ଅ-ଅମଁ ଯାଇଥିଲେ ବାହାରକୁ କାମ କରିବା ପାଇଁ ଓଡ଼ିଶା ବାହାରକୁ। ତ ସେମାନେ ମଧ୍ୟ ଧ୍ୟ ମାନେ ବହୁତ କେତେଜଣ ଫେରିଲା ଆଉ କେତେ ଜଣ ଫେରି ପାରିଲେନି ଆଉ।
ସୁଡଟ୍ ରେ ଜଉ ହୁଁ। ମାନେ ମୁଁ ଭାବେ ଯେ ଭାରତ ଭଳିଆ ଜନବହୁ ଉଳଦେ ଭାରତ ଭଳିଆ ଜନବହୁଳ ଦେଶରେ ଏ ଯମେ ଯଦି ଏମିତି କିଛି ଆସିଲା ରୋଗ ତାହଲେ କେମିତି କଣ୍ଟ୍ରୋଲ କରାଯିବ? ଆପଣ ବି କୁହନ୍ତୁ, ଯେହେତୁ ଜନବହୁଳ ଦେଶ୍ ଅଧିକ ଆମର ତ ପ୍ର ତି-ଇ ପାଦରେ ଗୋଟେ ଗୋଟେ ଘର ନହେଲେ ଦୋକାନ ନା କିଛି ଜାଗା ଥିବ। ଲୋକମାନେ ବି ଏତେ ଅଛନ୍ତି, ତ ଏ-ଏ ମାନେ ଏ ବେମାରୀ ଟା ଚାରିଆଡେ ସମସ୍ତଙ୍କୁ ମାନେ ବ୍ୟାପି ଗଲା ଲୋକମାନେ ମାନେ ଫଳମୂଳ କି ପରିବା କିଣିବାକୁ ବି ବାହାରକୁ ଯିବା ଏ ତାଙ୍କୁ କଷ୍ଟ ହେଇଗଲା। ମୋର ବନେ ଅଛି ମୋର ଉପର ଭଉଣୀ ଟି ଶୀ ଭୁବନେଶ୍ ର-ରହିକି ଚାକିରି କରେ। ତ ସେତେବେଳୁ ଯେତଳୁ କୋରୋନା ହେଲା ତ ସବୁ ବନ୍ଦ ହେଇଗଲା ନା ବସ୍ ଏରିକା ସବୁ ଏରିକା। ବାପା ତାକୁ ଆଣିବାକ୍ ଗୋଟେ ବାଇକ ରେ ଯାଇଥିଲେ ନିଜେ ତାକୁ ଧରିକି ଆସିବା ପାଇଁ କିଏ ସାହାଯ୍ୟ ସହଯୋଗ ସେତେବେଳେ କିଛି ଗଲେନି
ଲୋକ ଲୋକଙ୍କୁ ଦେଖେଇକି
ହୁଁ ହୁଁ।
ଭିତ ହେଲେ ପାଖକୁ ଗଲେନି କିଏ କାହା ସହିତ କ
ସେଇଟା ହଁ। କଥା ବି ହେଲେବେ ହୁଁ।
ଥଣ୍ଡା କାଶ ପରିବାର ବି ଆମ ଭାଇ ଭଉଣୀ ଘରୋଇ ଉପଚାର ବି କରିଥିଲୁ ସେତେବେଳକୁ
ହୁଁ ହୁଁ ହଁ। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ମ୍ୟାମ ଶୁଭା ଅଉଛି ଆପଣଙ୍କ ମୋ କଥା ହାଲୋ ହାଲୋ ହାଲୋ ମ୍ୟାମ ଆପଣଙ୍କୁ ଶୁଭା ହଉଛି ମୋ କଥା ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହଁ। ହାଲୋ ହାଲୋ